ହ୍ୟାଲୋ।
ହୁଁ ହଁ କୁହ ମୁଁ ତ କହିଲି ତମେ ଅଛି ବୋଲି ଆଉ ମୁଁ ଆଉ ଶୁଭିନି ମତେ
ଆଉ କଣ କରୁଥିଲୁ ଏଇ କାମ ସଇଲା ସରିକି ଝିଅଟାକୁ ଶୋଇଦେଲି ଶୋଇ ଦେଇକି ମୁଁ ବି ଯାଉଥିଲି ବି ଶୋଇପଡିଥାନ୍ତି ଭଲ ଲାଗୁନି ମୁଁ କହିଲି ଦେଖିବା ଟିକେ ଲଗେଇ ହ
ମୁଁ ଏଇ ବସ୍ ଆସଛି ଆଉ ମାନେ କଣ ଗାଧେଇବି ବୋଲି ବସିଥିଲି ଦେଖିଲାଳକୁ ଲାଇନ ଘଣ୍ଟେ ହେଲା ଯାଇଛି ଯେ ଆସ୍ କିଛି ନାହିଁ ଆମର ବୋରିଂ ପାଣି ଲାଇନ ଆସିଲେ ଯାଇଁକି ମ ଆସିବ ମଟ ଟର ନଚାଲିଲେ କେମିତି ଆସିବ?
ଆମର ସେଇ ଲାଇନ୍ ନଥିଲା ମୁଁ ପାଣି ପୁରେଇ ଦେଇଥିଲି ଆଗୁଆ
ଏବେ ବାଟେ ବେଳୁ ଦେଖୁନ କଟିଛେ ଲାଇନ ଏପର୍ଯ୍ୟନ୍ତ ବି ଆସିନା ମୁଁ ବସିଛି, ମୁଁ କହିଲି ଟିକେ ମୁଣ୍ଡ ମୁୁଣ୍ଡ ଧୋଇକି ଗାଧୋଇବି ସେଥିନାଇଁ କ ବାରଟା ହେଲାଣି ଯାଇନୁ, ଜଷ୍ଟ ଗାଧେଇ ଯିବାକୁ ମାନେ ବାହାରିଛି ତ ମାନେ ଲାଇନ କଟିଗଲା ଆଉ କେତେ ବସମି ତାର ବାପାଙ୍କ ସହିତ ଦିଟା ଭାତ ଖାଇଦେଲି ମୁଁ କହିଲ ଖାଇ ଦେଇଥାଏ, ତାପ ଲାଇନ ଆସିଲେ ଗାଧେଇବି ଆଉ, ଏତବେଳ ହେଲା ମୁଣ୍ଡ ଧୋଇନା ଥଣ୍ଡା ହବ, ସେମିତି ଲାଇନ୍ ଆସିଲେ ଗାଧୋଇ ପଡ଼ିବି ଆଉ
ହ ହଁ
ଆଉ ଆଜି କଣ ଖାଇଥିଲ?
ଆଜି ଗରମ ଭାତ, ଦେଶୀ ହରଣ ଡାଲି କରିଥିଲି ପୋଟଳ ଭଜା, ଦଳାଦୁଳି ଶାଗ, ମିଶା ମିଶି ଶାଗ ଭଜା
ଉଁ ହୁଁ
ଏ ଆଉ ଆଜି ପଖାଳ ଭାତ ଖାଇଲିନି ମୋ ଗୋଡ଼ ହାତ ଦୁଇ ଦିନ ହେଲାଣି ବିନ୍ଧା ନା ମୁଁ ଦିଦିନି ହେଲା ପଖାଳ ଖାଉଥିଲି ଆଜି ଆଉ ଜାଣିକିି ଖାଇନି, ସଖାଳୁ ଗୋଡ ବିନ୍ଧା ହଉଛି
ପଖାଳ ତ ଖାଇଲେ ଦେହ ଭଲ ହବ ଭଲ ମାନେ ଏତେ ଭଲ ଖରାପ ହବ
ହଁ ଅଁ।
ଆମର କାଲି ଗରମ ଖାଇଥିଲୁ, ଆଜି ସେଥିପାଇଁ ପଖାଳ ମାମା କରିଦେଇଥିଲା ଭାତ ବସିଥିଲା ବୋଲି ରୁ ପଖାଳ ଆଉ କଣ ଶାଗ ଏଇ ଯୋଉ ସୁଜୁନା ନା ସଜନା ହେ ସେଇ ଶାଗ ମୋ ଅଜା ଆଣିଚି। ସେଇ ଶାଗ ମୁଗଜାଇ ଦେଇକି ତାର ଭାଜିଲା ଆଉ ପୋଟଳ ଆଳୁକୁ କସା ମୁଁ କରିଥିଲି ଆଉ ଆମ୍ବ ଆଉ, କଲରା ଭଜା ଆମ୍ବ ତ ଏଇନା ରଜ ପରେ ଆଉ ଆମ୍ବ
ହୁଁ ହୁଁ।
ଆଉ
ଆଉ ଖରା ତ ଖସିକି ଜୋରରେ ଆଜି ହଉଛି ଯେ କୁହନା
କୁହନା, କୁହନା, କାଲି କେତେ ବର୍ଷା ହେଲା କହିଲ?
ଆଜି ହେଇତ ଗରମ।
ସେଇବା ଆଜି ଏତେ ଗରମ, ମୋ ଡ୍ରେସ ପୁରା ଭିଜି ସାରିଲାଣି
ହଁବା।
ମାନେ କାଲି ବର୍ଷା ହେଲା, ଚାରିଟା ବେଳୁ ଉଠିକି ବର୍ଷା ହଉଚି ଯେ, ରାତିରେ ମାନେ ଏ ଲାଇନ ପଳଉଛି ଆଉ ଆସୁନି। ହୁଁ, ଲେଟରେ ଆସୁଛି।
ହଁ ବା।
ବେଶୀ ମାନେ ଯ ବର୍ଷ ଯୋଉ କାମୁଳିଆ ପାଗଟା ହେ କରନ୍ତା ନା ସେମତି ନାଇଁ ଯୋଉ ଖରା ହଉଛି ଯେ କାହିଁରେ କଣ? ଆଜି ଦେବସ୍ନାନ ପୂର୍ଣ୍ଣିମା, ଟିକେ ବର୍ଷା ହବା କଥା
ହଁ ବା।
ହଁ ଦେଖିଲା ବେଳକୁ ଆଜି ବର୍ଷା ନାହିଁ, ଯଦି ହବ ସେ ଚାରିଟା ବେଳକୁ ହବ ଆଉ
ହୁଁ ଉଁ। ନାଁ ଯାଇଥାନ୍ତି ଛାତ ଉପରୁ, ଆଉ ସାହସ ପାଉନି
ମୁଁ ଏଇ ଛାତ ଉପର ସେଢି ରେ ବସିଛି, ମୋ ନେଟୱାର୍କ ପାଇବନି ତଳେ ସେ ତମେ ସେଡ଼ିରେ ବସିଛ।
ଛାତ ଉପରକୁ ଯାଇନି ମୁଁ ସାହସ ପାଉନି।
ନା ଲୁଗା ସୁଖେଇଛି ଛାତ ଉପରେ। ଲୁଗା ଶୁଖେଇଛି ଯେ ଇଚ୍ଛା ହଉନି ଆଉ ଯାଇକି ଆଣିବାକୁ। ଏତେ ଖରା ମାନେ ଦେହ ଗୋଡ଼ ଗୁଡ଼ା ବିନ୍ଧା ହଉଛି ମୋର। ଭଲ ଲାଗୁନି ମୁଁ କହିଲି ଏଗୁରା ଥାଉ ପଡ଼ିଥାଉ ଖାଲି କଥା ହେଇକି ପଳେଇ ଆସେ।
ପଖାଳ ଖାଇଲେ ଆଜିକାଲି ଲୋକଙ୍କ ଦେହରେ ଯାଉନି ଆଗରୁ ଦେଖିଲ କେତେ ଛୁଆ ମାନେ। ସ୍କୁଲ ଖାଇକି ଯାଉଥିଲେ ପଖାଳ ସ୍କୁଲ ରୁ ଆସିଲେ ପଖାଳ ଭାତ ଖାଉଥିଲେ।
ନା ମୋ ର ଏଇ ସ୍ତ୍ରି ବାହା ହେଲା ପରେ ସବୁ ବେମାରି ବାହାରୁଛି।
ହୁଁ।
ଝିଅ ଥିବୁ କିଛି ବି ବାହାରି ବନି ସେ ଶଳା ମୋ ଜୀବନରେ ମୁଁ ଏଡେ ଟେ ହେଇଛି କୋଉ ଦିନ ଗୋଟେ ଜର ବଟିକା କି ଥଣ୍ଡା ବଟିକା ଖାଇନି ଏଇ ମୋ ବାହା ହେଲା ପରେ। ଏ ମୋ ଝିଅଟା ହେଲା ପରେ ପରେ ସବୁ ବାହାରୁଛି। ଗୋଡ ବିନ୍ଧୁଛି ଅଣ୍ଟା ବିନ୍ଧୁଛି ପେଟ ଟାଣୁଛି ସବୁ ହଉଛି।
ହଁ ଜଣେ ଜଣେ ତ ବାହାଘର ହେଇ ସାରିଲା ପରେ ବହୁତ ସାରା ମାନେ ଏମତି ଦେହ ଖରାପ ହେଇଯାଏ ଜଣ ଜଣେ ମାନେ ମୋ ଟା ହେଇଯାନ୍ତି ଆଉ ଜଣେ ଜଣେ ମାନେ ରୋଗ ଏତେ ବାହାରେ ଯେ
ନା ରୋଗ ଏମିତି ବି ଟାଇମ ଫାଇମ ଇଏ ହେଲେ ବିନ୍ଧାବିନ୍ଧି ହୁଏ ନହେଲେ ନାଇ ଅଲଗା ଟାଇମରେ ବି।
ଦେହ ଖରାପ ନାଇଁ ନା ଜ ମୁଁ ମେଡିକାଲ କାଇଁ କେବେ ଯାଇନେଇ ଏମିତି ହଁ ଥଣ୍ଡା ଜ
ଏଇ ଝିଅ ଟାଇମେ କିଏ ଯାଏ କି। ଝିଅ ଟାଇମରେ କିଏ ଏତେ ବି ଯାଆନ୍ତିନି ଏ ମ୍ୟା ରେଜ ପରେ ପରେ ସବୁ ବାହରେ ଗୋଟେ ପରେ ଗୋଟେ କାହିଁକିନା ଛୁ ଗୋଟେ।
ବଟ୍ ମୁଁ ଏବେ ଯାଇନି ହିଁ।
ହଁ।
ବାହା ସାରିଲା ପରେ କାମ କଲ ସେଠି ସକାଳୁ ଉଠୁ। ମାନେ କାମ କର ମାନେ
ପ୍ରେସର।
ହଁ ଛୁଆ ଛୁଆ ଧନ୍ଦା ବୁଝ ଛୁଆ ଖାଇବ ନେଇ ଛୁଆକୁ ଖୋଇଦେ ସ୍ବାମୀ ଖାଇକି ଯିବ ସ୍ଵାମି ପାଇଁ ରୋଷେଇ କର ତାପରେ ସେ ଶାଶୁ ଶ୍ୱଶୁର ଆସିବେ ତାଙ୍କୁ ବାଢ଼ି
କୁହନ୍ତି ସିନା ଶଳା ଅଭିଆରି ଥିବ ଆହୁରି ଭଲ କ
ହୁଁ ଏଠି କଣ ଅଭିଆରି ଥିବ ଖାଇବା କଂସା ପକେଇ ଦେନେ ମା ଧୋଇଦବ ସେଠି କଣ କିଏ ନିଜେ ଧୋଇବାକୁ ପଡିବ ନିଜ ଧୋଇବୁ ଶାଶୁ ଶସୁ
ସବୁ ତ ନିଜେ କରିବୁ ଆଉ ସବୁ ଦେହ ଖରାପ ହେଇଥିବ ବି ବେଧ୍ୟ ହେଇକି ବି ଉଠିକି କରିବାକୁ
ହୁଁ। ଆଉ କଣ କରିବୁ ବାହା ହେଇଚୁ ଜୀବନ ତ ସେଇଆ ଆଉ। ଆଉ ଯିଏ ତ ଚାକିରି କରୁଛ ଆହୁରି ତାର ପ୍ରେସର। ଲାଇନ ଆଇଲା ନା କଣ।
ନା ପାଣି ପୁରେଇଲି ପୁରେଇ ଦିଆନ୍ତନା। ତମେ ଏଇନା ପ୍ଲସ ଥ୍ରୀ କରୁଛ ବା ନା କଣ କରୁଛ?
ହଁ ମୋର ପ୍ଲସ ଥ୍ରୀ ଥାର୍ଡ ଇୟର।
ହଁ।
ମୋର ବା ଇଏ ଏକ୍ଜାମ ଅଛି ଶୁକ୍ରବାର ନ ଇଣ୍ଟରନାଲ ହବ। ତେର ତାରିଖ ଅଛି ସେମିଷ୍ଟାର।
ଅ‌ ହ।
ଆମ କଲେଜ ମାନେ ଛୁଟି ଦେଇଦେଲେ ଛୁଟି ଦେଇ ସାରିଲା ପରେ ମାନେ ଛୁଟି ତ ଦି ମାସ ଦିଆ ହେଇଛି ଆଉ ଥୋଡି ନା କିଛି ପାଠ ପଢା ହେଇ ଥିବା କି କିଛି ପଢା ହେଇନି ତ ରଜ ପରେ ଖୋଲିଛି କି ନାଇଁ ଏକ୍ଜାମ୍ କରିଦେଲେ। ମାନେ କଣ ଶିକ୍ଷା ମନ୍ତ୍ରୀ କରୁଛି ତା ମୁଣ୍ଡ ଫୁଣ୍ଡ କାମ କରୁନି ମାନେ କୋର୍ସ ଆମ ସ ସେମିଷ୍ଟର ଟା ଟିକେ ଗ୍ୟାପ ରେ ହୁଏ ମାନେ କୋଡିଏ ପଚିଶ ଦିନ ଗ୍ୟାପ ରେ ଇଣ୍ଟରନାଲରେ ତେ ତିନି ଚାରିରେ ସେମିଷ୍ଟରରେ ତେରରେ। ମାନେ ଛୁଆ କଣ ଲେଖିବେ। ଆମ କଲେଜ ପ୍ରିନ୍ସିପାଲ ପୁଣି ସେ ପୁଣି ଷ୍ଟ୍ରିଟ ନୂଆ ଟା ନୂଆ ପ୍ରିନସିପାଲଟା ଆସି ପୁରା ଷ୍ଟ୍ରିଟ୍।
ରେକୁଟିଆ କି?
ହଁ।
ଓଁ ହୋ।
ଏକୁଟିଆ ଯେ ଏତେ କିଛି ଟେନସନ ନାହିଁ, କିନ୍ତୁ ଆ ଏ ଯୋଉ ଆଗରୁ ଜଣେ ପ୍ରିନ୍ସିପାଲ ଥିଲେ ସେ ଭଲ ଥିଲେ। ମାନେ ସେ ତାପରେ ସେ ଇଏ ଯେ ନୂଆ ଆସିଛନ୍ତି ସେ ପୁରା ଷ୍ଟ୍ରିଟ୍ କରିଦଉଛନ୍ତି। ହମ୍। ରେକୁଟିଆରେ ବି ତମ ସେପଟ ଝିଅ ଯାଉନଥିବେ ଏଇ କଲେଜ। ଉଁ ତମ ସେପଟର କଣ କିଛି ଯାଆନ୍ତି। ସୁନାଦେଇ ହରିକା ତ ଯାଆନ୍ତି ସୁନା ଦେଇ ଗରିକା ତ ମୋ ଭାଇ ଗରିକାଙ୍କ ବ୍ୟାଚ।